ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ।
ହଁ ଭାଇ ନମସ୍କାର।
ନମସ୍କାର ନମସ୍କାର୍ ଭାଇ ଆଉ ସବୁ ଭଲ?
ହଁ ଭଲ କଣ କରୁଥିଲେ?
ଏମିତି ହିଁ ବସିଥିଲି ନ୍ୟୁଜ୍ ପେପର୍ ଟିକେ ପଢ଼ୁଥିଲି।
ଆଚ୍ଛା ଆଚ୍ଛା। ଆଉ ଖାଇସାରିଲେଣି?
ହଁ ଖାଇ ସାରିଲିଣି।
ଓହୋ ଆଉ ଘରେ ଆଜି କଣ ହେଇଥିଲା?
ଆଜି ଆଜି ଘରେ ହେଇଥିଲା ଭାତ ଟିକେ ଭଜା ଟିକେ ଆମ୍ବ ଟିକେ ହେଇଥିଲା ତମର କଣ ହେଇଥିଲା ଆଜି?
ହୁଁ ମୋର ବି ସେ ଟିକେ କରିଥିଲେ ମା କରିଥିଲା ଅଣ୍ଡା ଟିକେ କରିଦେଇଥିଲେ ଆମ୍ବ ଟିକ୍ ଏ ସେତିକିରି ହେଇଗଲା ଆଉ।
ସେଗୋଟେ ଶାଖା ହେଇଗଲା ଆଉ।
ଏ ହେ ହେ କଣ କରିଆ ଆଉ। ଟିକେ ଖରା ହଉଚି ତ ଆଜି ଟିକେ ମାନେ ବର୍ଷା ଫର୍ଷା ଏତେ ହେଇନି କାଲିଠୁ ହେଉଥିଲା ବର୍ଷା ଆଜି ଟିକେ ପୁରା ଖରା ହେଇଚି ମାନେ ଖରା ଦିନ ଭଳିଆ ଖରା ହେଇଚି ଆଜି।
ହଁ ଆଜି ଟିକେ ଗରମ ରହିଛି ନିଶ୍ଚିତ ଭାବରେ।
ହୁଁ ଆପଣଙ୍କ ସାଡେ ବି ଗରମ ହଉଚି ବୋଧେ ଖରା ହଉଚି।
ହଁ ଇଆଡେ ବି ଗରମ ହଉଚି ଖରା ହଉଚି।
ଉଁ ହଁ ଆମର ଥିଲା ଯେ ଦି ଦିନ ଆଗରୁ ଟିକେ ମାନେ ଅଁ ବର୍ଷା ବର୍ଷା ପଡୁଥିଲା ୱେଦର ଟିକେ କମ୍ ଥିଲା ତିରିଶ, ଏକତିରିଶ ଡିଗ୍ରୀ ଥିଲା। ଆଜି ଟିକେ ବଢି ଯାଇଚି ଆଉ।
ହୁଁ ଓହୋ ହୋ ନାଇଁ ମାନେ ସେ ପୁରା ପାଗ ହିଁ ଭଲ ଲାଗୁଚି।
ହଁ ମାନେ ଖରାରୁ ଟିକେ ତ୍ରାହି ମିଳୁଚି ନା, ଆଉଥରେ ଖରା ହେଲାବେଳେ ଟିକେ
ହଁ ଆମେ ଯୋଉ ପ୍ରକାର ହେଇଚେ ଏ ବର୍ଷ
ହଁ ଧୀରେ ଧୀରେ ତାତି ବଢୁଚି ଗରମ ବଢୁଚି ଆଉ, କଣ କରିଆ?
ୟାର ବିକଳ୍ପ କିଛି ନାହିଁ, ଆର ବର୍ଷ ଆହୁରି ବଢିବ।
ହଁ ବର୍ଷକୁ ବର୍ଷ ବା ଉଁ ମାନେ ଭାବୁଥାନ୍ତି ତିନି ଚାରି ବର୍ଷ ଆଗରୁ ଟିକେ ଶାନ୍ତି ଥିଲା, ମାନେ ଅ ପଇଁତିରିଶ ଡିଗ୍ରୀ ଚାଳିଶ ଡିଗ୍ରୀ ଭିତରେ ରହୁଥିଲା, ଏବେ ସବୁ ପଇଁଚାଳିଶ ଡିଗ୍ରୀରୁ ପଚାଶ ଡିଗ୍ରୀ ହେଇଗଲାଣି ଏକାଥରେ।
ହୁଁ- ହୁଁ ଏଇଟା ତ ଅସୁବିଧା।
ନେକ୍ସଟ ମାନେ ଆଗାମୀ ବର୍ଷରେ ପୁରା ଆହୁରି ଗରମ ବଢିବ।
ହଁ।
ତା ପାଇଁ ବି ମଣିଷ ଦାୟୀ, ଆପଣ ବି ଦାୟୀ, ଆଉ କିଏ ଦାୟୀ?
ହଁ ଆମେ ତ ମୁଖ୍ୟ କାରଣ ଆର ଆଉ।
ଆମେ ଗଛ ଫଛ କାଟିି ଦଉଚେ।
ହଁ। ଯଦି ବି ଆମେ ସମସ୍ତେ ଲାଗି ପଡନ୍ତେ ଗୋଟେ ଉଚ୍ଚ ଚିନ୍ତାରେ, ଗୋଟେ ପାଖା ପାଖି ଦଶ ବାର ବର୍ଷ ଲାଗିଯାନ୍ତା ପନ୍ଦର ବର୍ଷ
ପାଖାପାଖି କ୍ଲାଇମେଟ ଟିକେ ସୁଧୁରି ଯାଆନ୍ତା ବୋଧେ ଲାଗୁଚି।
ହଁ ଆମର ମା ଭବିଷ୍ୟତ ବି ବହୁତ ମାନେ ଭଲ ହେଇଯାଆନ୍ତା।
ହଁ ହଉ।
ଭବିଷ୍ୟତରେ ବି ମାନେ ଆଉ କିଛି ଅସୁବିଧା ହୁଅନ୍ତାନି।
ହୁଁ।
ଈଏ ଲୋକ ତ ସବୁ କାଟିବାରେ ଲାଗିଚନ୍ତି ଆଉ।
ଏ କାଟୁଚନ୍ତି ଯେ, ଗୋଟେ ଗୋଟେ ଗୋଟେ ହେଭି ଏମାଉଣ୍ଟର କାଟୁଚନ୍ତି।
ହଁ ମାନେ କିଛି ଦେଖୁନାହାନ୍ତି, ଜାଣୁନାହାନ୍ତି କି ହଁ। ସବୁ ତ କଳକାରଖାନା ଇଏ ପାଇଁ ନିଜ ହଁ ସ୍ବାର୍ଥ ପାଇଁ କାଟି ଦଉଚନ୍ତି ଆଉ।
ଆ ହଁ। ଆଗରୁ ଟିକେ ଟିକେ ଜଙ୍ଗଲ, ହଁ ଆଗରୁ ଟିକେ ଟିକେ ଜଙ୍ଗଲ ରହୁଥିଲା। ଆଉ ଭାଇ ଗୋଟେ, ଏବେ ଗୋଟେ ଦୁଃଖ ଲାଗୁଚି ତମେ ବାଇକ୍ ରେ ହଉ କି ତମେ ଯେମିତି ବି ଯିବ ମାନେ କୋଉ ଦିନ ଗୋଟେ ଜାଗା ପାଇବନି ଟିକେ ଠିଆ ହେବି ବୋଲି।
ହଁ ମାନେ ରୋଡ ସାଇଡ୍ ରେ କି କୋଉଠି ଗୋଟେ, ଏମିତି ଗଛ ବଡ ଗଛ ପାଇବନି କି ତ ଯାଇକି ଟିକେ ପାଞ୍ଚ ମିନିଟ୍ ରହିକି ଟିକେ ପାଣି ଫାଣି ପିଇକି ଯିବି ବେଲି।
ହଁ ସେଇଟା ଆଉ ମିଳୁନି ଆଉ। ବଡ କଷ୍ଟରେ ଆମ ଅଞ୍ଚଳରେ ଟିକେ ଟିକେ ଗଛ ରହିଛି, ନ ହେଲେ ବାହାରେ ତ ପୁରା ଡ୍ୟାମେଜ୍।
ହୁଁ ଏ ଯୋଉ ରାସ୍ତା କରିଦଉଛନ୍ତି ପୁରା ଏନ୍ ଏଚ କରିଦଉଛନ୍ତି, ସେ ବଡ ବଡ ଗଛ ଆଗରୁ ବହୁତ ବହୁତ୍ ବଡ ବଡ ଗଛ ଥିଲା, ସବୁ ସେ ଏରିଆରେ କାଟି ଦେଇକି ପୁରା ତା ଉପରେ ରାସ୍ତା କରିଦଉଚନ୍ତି।
ହଁ ଆଉ ଗୋଟେ ଭାଇ ଦେଖିଥିବେ ଗୋଟେ ଆଗରୁ ବଢିଆ ସ୍କିମ୍ ଆସୁଥିଲା, ଗଛ ରୋଡ୍ ସାଇଡ୍ ରେ ଲଗା ହଉଥିଲା।
ହଁ- ହଁ-ହଁ।
ଆଉ ସେ ଗୋଟେ ବଢିଆ ସ୍କିମ୍ ଥିଲା, ସବୁ ଗାଁରେ ଲଗା ହଉଥିଲା ରୋଡ ସାଇଡ୍ ରେ ଗଛ। କାଇଁ ସେ ସେଇଗୁଡା ଆଉ କାଇଁ କିଛି ଇନିସି ଅଭ୍ କରୁନାହାନ୍ତି କିଛି ନାହିଁ। ଆଉ ଗୋଟେ ଏତେ ସୁନ୍ଦର ଜିନିଷ ଗୁଡା ହଉଥିଲା, ସେ ଗଛ ଗୁଡା ଏବେ କେତେ ବଡ ହେଇଗଲାଣି।
ହଁ ସେଇଟା ତାକ ବହୁତ ବଡ଼ ବଡ଼ ହେଇଗଲାଣି, ପୁରୁଣା ଗଛ ଯାକ ନା ସେଇଟା ବି ଟିକେ ମାନେ ଯାଇକି ରହିକି ଶାନ୍ତିରେ
ବାସ ସେଇ ପ୍ରୋଜେକ୍ଟ ଗୁଡା ଯଦି ଚାଲିଛି ଏବେ ବି ଯେ ଏବେ ତ ଚାଲିଲେ ବି ଗଛ ଲଗଉଛନ୍ତି ନିଜ ଫାଇଦାରେ ଆମ୍ବ ଲଗେଇବେ ଆମ୍ବ
ହଁ ପୁରା କଣ ଗୋଟେ ନିଜ ସୁବିଧାରେ ଆଜ୍ଞା ଲଗଉଛନ୍ତି ଗଛ। ଟିକେ ଥଣ୍ଡା କଲା ଭଳିଆ ଗଛ ଯେମିତି କିି ପିପଲ ଗଛ - -
ବଡ଼ ବଡ଼ ଗଛ ବର ଗଛ ଯେମତି ପପଲ ଗଛ ସେଟା ଟିକେ ଲଗେଇଲେ ଟିକେ
ଲଗେଇଲେ ଟିକେ ସେ ଗରମ୍ ସବୁ ଟ ଆଣି ଦିଅନ୍ତା।
ହଁ।
ଅଙ୍ଗାର କାଲଡ଼କୁ ଟାଣି ଦିଅନ୍ତାଟିକେ ଲେବଲ ରୁହନ୍ତା। ତ ନିଜ ସୁବିଧାରେ କୋଳି ମୋଳି ଲଗେଇବେ ଆଉ କଣ କରାଯିବ।
ହଁ, ସେତିକି ରେ ବି ଲଗାନ୍ତୁ ସେତିକି ବି ଲଗେଇଲେ ଟିକେ ଟିକେ ମାତ୍ରାରେ ବି ହଉ।
ହଁ, ଆମର ଦଶଟା ଲଗଉଛନ୍ତି ଶହେଟା କାଟି ଦଉଛନ୍ତି।
ହ।
ଚାଲିଛି ପ୍ରୋଜେକ୍ଟ ତ ଚାଲିଛି ଗଛ ଏବେ ବି ଲଗଉଛନ୍ତି ସେ ନର୍ସରୀ ଗୁଡାକରେ ବହୁତ ବିଚାରା ଗଛ ଗୁଡା ଚାରା ଫାରା ବିତରଣ କରୁଛନ୍ତି କିନ୍ତୁ ହେଲେ ବି ଯୋଉ ଯୁଗ ଯୁଗ ଧରି ଥିବା ବଡ ବଡ ଗଛକୁ ଯୋଉ କାଟି ଦଉଛନ୍ତି। ତାର ଆଉ ଏମାନେ କାଇଁ ଜାଗା ପୂରଣ କରି
ହୁଁ ସେଇଟା ହେଲା ବଳେ ଆଉ ଥରେ କୋଡିଏ ତିରିଶ ବର୍ଷ ଲାଗିଯିବ। ବଡ ବଡ ଗଛ ହେଲା।
ତିରିଶ୍ ବର୍ଷ ଲାଗିଯିବ।
ଆଉ ଯୋଉ ଛକ ଗୁଡାକରେ ଯୋଉ ଭଲ ଭଲ ଗଛ ଥିଲା ତ ସେଗୁଡା ସବୁ କାଟିଦେଲେ।
ହଁ।
ସେଭଳିଆ ଆଉ କଣ।
ଲୋକ ସେଥିପାଇଁ ସବୁ ଆଉ ବଡ଼ ବଡ଼ ଗଛ ଆଉ।
ଦେଖିବା ଗୋଟେ ଯୁବ ସମାଜ ଗୋଟେ ରିସ୍କ ନବା। ରିସ୍କ ନେଇକି ଗୋଟେ କଣ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବା ସମସ୍ତେ ଟିକେ ଯୋଡି ହେବା ଆଉ।
ସେ ମୁଁ ଦି ତିନିଟା ଗଛ ଜଣକୁ ମାନେ ଦିନକୁ ଗୋଟେ ଗଛ ବି ଲଗେଇଲେ ଯଥେଷ୍ଟ
ହଁ। ମାନେ ବହୁତ ସାରା ଗଛ ମିଳୁଛି ନାଇକ ନର୍ସରୀ ଗୁଡାରେ
ହଁ ବହୁତ ମାନେ ଇଏ ଗଛ ବି ମିଳୁଛି। ହଁ ଏବେ ତ ସବୁ ମାନେ ହଁ ଆପଣ ଯେମିତି କହିଲେ ନିଜ ନିଜ ଇ ପାଇଁ ସବୁ ଲଗ ଛନ୍ତି ମାନେ ଆମ୍ବ କୋଳି ଏ ଗଛ ଲଗେଇଛନ୍ତି।
ହଁ।
ନହଲେ ହଁ ବଡ ବଡ ଗଛ ଯାକ ବଡ ବଡ ଗଛ ଗଛ ବି ମିଳୁଛି ବରଗଛ ବି ଗଛ ବି ମିଳୁଛି। ଣ ଆଣିକି ଲଗେଇଲେ ଆ ଯୁବ ସମାଜରେ ଏକାଠି ହେଲେ ଏକଥା ରାସ୍ତା ସାଇଡରୁ ଲୋକଗେଇଲେ କି ପାର୍କ ପାର୍କ ଖେଲେ
ହୁଁ। ହଁ ମାନେ ଯେକୌଣସି ଗାଁ କ ପଶିଯିବେ କି ଟାଉନକୁୁ ପସିଯିବେ କି କଲୋନୀ କୁ ପସିଯିବେ ଗଛ ଗଣ୍ଡେଇ ଥିଲେ ଭାରି ଖୁସି ଲାଗୁଛି।
ହଁ।
ଆଉ ନିଜେ ବି ବସିଥିବା ସ୍ଥାନ ହଉ କି ଗଛ ଦେଖିଲେ ଟିକେ ଖୁସି ଲାଗୁଛି ନା ଯାହାହଲେ ବି ଆଉ ନେଇ
ହୁଁ ଆଦିବାସୀ ଗଛ ତ ଦେଖିବା ଟିକେ ମାନେ ମୁସ୍କିଲ ହେଇଗଲାଣି।
ଓ ଗଛ ଦେଖିବା ପୁରା ମୁସ୍କିଲ ହେଲାଣି।
ମାନେ ବହୁତରେ ସହରାଞ୍ଚଳରେ ତ ଆଉ ଏତେ ନା ହିଁ କର
ଅଁ ନାହିଁ କହିଲେ ଚଳେ ଏବେ ଏବେ ଭାଇ ଯଦି ଆମେ ଗୋଟେ ଦେଖିବା ମାନେଙ୍କର ଗୋଟେ ଟାଉନ ରହୁଛ ଉଦାହରଣ ଦବା ମେଙ୍କର ମନେକର ବ୍ରହ୍ମପୁର
ଆଜ୍ଞା।
ବ୍ରହ୍ମପୁର ଯଦି ଜଣେ ଯିବ ସେ ଗଛ କଣ ଅଛି ବ୍ରହ୍ମପୁର ଟାଉନ ରେ ବ୍ରହ୍ମପୁର ଟାଉନ ରେ କିଛି ଗଛ ନାହିଁ ଯଦି ଭୁବନେଶ୍ୱର ଦେଖିବା ମାନେ ଭୁବନେଶ୍ୱରରେ ଗୋଟେ ପ୍ରକାର ଅଛି ନା ବ୍ରହ୍ମପୁର ଗୋଟେ କାହିଁ ଗଛ ନାହିଁ ମୁଁ ଯ ମତେ ଯାହା ଲାଗୁଛି।
ରାସ୍ତାରେ ଗଲାବେଳେ ରାସ୍ତା ସାଇଡରେ ବି ବଡ ବଡ ଗଛ ଲଗେଇଲେ ବି ବହୁତ ଭଲ ମାନେ ଗୋଟେ ଆଖି ଦୁର୍ସିଆ ହବ ଟିକେ ହ ଗଲାବେଳେ ବି ରହି ହବ କି କଣ କିଏ ଯାଉଥିବ କଣ ଆଉ ସବୁ କଣ କାର ରେ ଯାଉଛନ୍ତି କେସିିରେ ଆଉ
ହଁ ହଁ ହଁ।
ମାକ୍ସିମମ୍ ମାନେ ବହୁତ ର ବାଇକ ରେ ବି ଯାଉଛନ୍ତି ନା ବାଇକରେ ସାଇକେଲ ରେ ବି ଯାଉଛନ୍ତି ତ ଆରାମସେ ବସିବେ ଆରାମସେ ପାଞ୍ଚ ଦଶ ମିନିଟ ରହିକି ଥଣ୍ଡା ପବନ ଖାଇକି ଟିକେ ସେଟା ବି ଭଲ ସେଇଟା ବି କାଟି ଦଉଛନ୍ତି ଲୋକ
ହୁଁ ହୁଁ। କାଟି ଦଉଛନ୍ତି ବା ବିଲ୍ଡିଂ ଫିଲ୍ଡିଂ କିମ୍ବା ଇଲେକ୍ଟ୍ରିକ ୱାୟାର ଯାଉନି ଏଇଟ ଯାଉନି ସେଟା କହି କାଟୁ
ହଁ କାଟି ଦଉଛନ୍ତି।
ଭାରି ଦୁଃଖ ଲାଗୁଛି ଯୋଉ କାଟିବା ଶୁଣିଲେ ଭାରି ଦୁଃଖ ଲାଗୁଛି।
ଏବେ ଆମେ ଯାହା ଦେଖୁଛେ ଦେଖୁଛେ ଆଉ କେତେ ବର୍ଷ ଗଲେ ସେତେ ବି ଥିବ କି ନାହିଁ
ଆଉ ଆମର ଆମର ପର ଜେନେରେସନ ସେମାନେ ପ୍ଲାଷ୍ଟିକ ଗଛ ଦେଖିବେ ଆଉ।
ହଁ ଆମେ ତ ଏବେ ହଁ ହେଇଥିବ ତମରସବୁ ପ୍ଲାଷ୍ଟିକ୍ ଦେଖି ସାରିଲୁଣି।
ହଁ ସେମାନେ ସୁନ୍ଦର ସୁନ୍ଦର ଗଛ ବୋଲି ପ୍ଲାଷ୍ଟିକ ଗଛ ପାଇବେ ଆଉ।
ହଁ ଆଉ ମାନେ ପୁରା ଜିଅନ୍ତା ଗଛ ଦେଖିବା ତାଙ୍କ ଭବିଷ୍ୟତରେ ନାହିଁ ଆଉ।
ନାହିଁ ଆଉ ଆଉ କାଉ କଣ ବୋଲି ଆଉ ଜାଣିପାରିବେନି ସେମାନେ।
ହଁ ଚଢେଇ ପଢେଇ ବହୁତ ନାହାନ୍ତି। ମାନେ କହିଲେ ଚଳେଇ। ବହୁତ ମାନେ ଯୋଉ ଘର ସବୁ ମାନେ ଚାଳ ଚଛପର ଘର ଥିଲା ସେଠୁ ରହୁଥିଲେ ସବୁ ଛାତଘର ଆଉ। କଉଟି ରହିବେ କି
ଆଉ କୋଉଠି ନାହିଁ ତାଙ୍କୁ ରହି ବିି ପାରୁନାହାନ୍ତି ପାରା ବି ନାଁ କମିଗଲେଣି।
ହଁ ବହୁତ ପାରା ଆଗରେ ତ ସବୁ ଘର ମାନେ ସବୁ ଘରେ ଥିଲେ। ଏଥର କାହି କହୁ ଏ ଘରେ ଦେଖିବାକୁ ମିଳୁଛି।
ଖାଲି ଗୋଟେ ଜୀବ ବଢି ଚାଲିଛି ମଣିଷ
ବହୁତ କମ୍ କମ୍ ଘରେ ସେମିତି। ହଁ ଏଥଟା ଖରେ ବି ଏବେ ସବୁ ବାହାର ଚଢେଇ ସବୁ ଆସିକି? ରଖୁଛନ୍ତି ଘରେ ଯୋଉ
ହଁ ମାନେ ସେଇଟା ଗୋଟେ ଜଣେ ବଢ ଡିସପ୍ଲେ
ହଁ ଆଗରେ ମାନେ ପକ୍ଷୀ ଆସୁଥିଲେ ତମ ଘରକୁ ଏବେ ତମେ ନିଜେ ଆଣୁଛୁ ତାଙ୍କ ଓ ଅନି ଜଳ ହଁ ହଉ ବହୁତ ଧନ୍ୟବାଦ ଭାଇ ବହୁତ୍। ଶିଖିବାକୁ ମିଳିଲା ହଉ।
ଓକେ ଭାଇ ଆଉ ହଉ ଭାଇଉ।
ହ